ହ୍ୟାଲୋ।
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର୍।
ନମସ୍କାର କଣ କରୁଚନ୍ତି। ହଁ ମୁଁ ଭଲ ଅଛି। ଆପଣ କେମ୍ତି ଅଛନ୍ତି?
ହଁ ମୁଁ ବି ବୋହୁତ୍ ଭଲ ଅଛି।
ଅ ହ। ଏଇଠି ଏମିତି ଟିକେ ବୁଲୁଥିଲି ଆମ ଆଡେ ଟିକେ ବର୍ଷା ପାଗ ଦେଇଚି ତ। ଏପଟେ ତଳେ ଆସି ବୁଲୁଥିଲି। ଆଉ ଆପଣ କଣ କରୁଚନ୍ତି?
ଆମ ଆଡେ ତ ମୂଷଳ ଧାରାରେ ବର୍ଷା ହୋଉଚି ଆମେ ଏଠି ବସିକି ଚା ପକୁଡିର ମଜା ନେଉଚୁ।
ହଁ ବର୍ଷା ପାଗରେ ତ ଚା ପକୁଡି ବଢିଆ ମଜା ଲାଗିବ।
ଆଜ୍ଞା କଣ କରନ୍ତି ଆପଣ?
ହଁ ମୁଁ ଏଇଠି ପଢ଼ାପଢ଼ି କରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆଉ।
ଆଜ୍ଞା ବହୁତ ଭଲ। ମୁଁ ବି ସେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢାପଢି ଚାଲିଚି।
ହଁ ଆଉ ଆପଣଙ୍କ ଗାଁରେ କୋଉ କୋଉ ପର୍ବ ପାଳନ କରନ୍ତି?
ଆମ ଗାଁ ରେ ପୁ ପ୍ରସିଦ୍ଧ ସବୁ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। କିନ୍ତୁ ମୁଖ୍ୟତଃ ଝାମୁ ଯାତ୍ରା ଖରାଦିନେ ଝାମୁ ଯାତ୍ରା ପାଳନ କରାଯାଉଚି ବିଶେ
ଓହୋ ଝାମୁ ଯାତ୍ରା ଟା କଣ କଣ କରନ୍ତି?
ଯେମିତିକି ଝାମୁ ଯାତ୍ରାରେ କ୍ ଭକ୍ତ ମାନେ ଦଣ୍ଡ ଦଣ୍ଡ ଯୋଉଟା ଆମେ କହୁଚେ।
ହଁ।
ସେଇଟା କଣ ନା ହ ସେଇଥିରେ ବୋହୁତ ଦିନ ହଁ ଦଶ ବାର ଦିନି ଏକୋଇସ ଦିନ ଯାଏଁ ଯାହାର ଯେତିକି ମାନସିକ ଥିବ ସେତିକି ଦିନି ଯାଏଁ ରଖି ହଁ ରଖିକି ଯିଏ ଯେତିକି ଭକ୍ତ ମାନେ ପୂଜା କରିବେ। ପୁରା ନିଷ୍ଠାର ସଇତ ଆଡ଼ମ୍ବର ସଇତ ଠାକୁରାଣୀଙ୍କର ପୂଜା କରିବେ। ଯୋଉଦିନ ଲାଷ୍ଟ ଶେଷ ଦିନ ଥିବ ଯୋଉ ଦିନ ଶେଷ ଦିନ ଥିବ ସେଇଦିନ ସମସ୍ତେ ଗୋଟେ ଜାଗାରେ ଏକତ୍ର ହୋଇକି ମା କା କାଳୀଙ୍କର ପୂଜା କରିବେ। ପୂଜା ବର୍ଚ୍ଚନା କରିବେ ଆଉ ସେଇଦିନ ଅ ବହୁତ୍ ଆଡ଼ମ୍ବର ସହିତ ପାଳନ କରାଯାଏ।
ହଁ ଆଉ କେତେ ଜଣ ବୋଧେ ନିଆରେ ବି ଚାଲନ୍ତି ନା।
ହଁ ହଁ ହଁ ହଁ ବହୁତ ନିଆଁରେ ଚାଲନ୍ତି ଯୋଉମାନଙ୍କର ମାନସିକ ଥାଏ ସେ ସେମାନେ ନିଆଁରେ ଚାଲନ୍ତି।
ହଁ ଭଲ।
ଆପଣଙ୍କ ପଟେ କଣ ପର୍ବପର୍ବାଣଣି ପାଳନ କରାଯାଏ?
ଆଉ ଆ ଆମର ଏପଟେ ରଜ ରଜ ବହୁତ ଭଲରେ ପାଳନ କରୁ। ଆଉ ସବୁ କିଛି ଏମତି ଦୁର୍ଗା ପୂଜା ହେଲା ସବୁ ପର୍ବପର୍ବାଣୀ କୁ ଧୁମଧାମ ରେ ପାଳନ କରୁଚୁ। ଏବେ ତ ଯାଇଚି ଅ ରଜ ରଜରେ ପୋଡ ପି ଠା ସବୁ ପ୍ରକାରର ପିଠାପଣା କରିକି ଖାଇବା। ଏଇସବୁ ବହୁତ ମଜା ଲାଗେ।
ଆପଣ ଝିଅ ମାନେ ତ ବହୁତ ଭଲରେ ପର ରଜ ପର୍ବ ପାଳନ କରିଥିବେ।
ତିନ ଦିନରେ ତିନିଟା ନୂଆ ଡ୍ରେସ୍ ଆଉ ଗୋଟେ ଦିନ ବି କେ କୋଉଠି ରଜ ପାଳନ କରନ୍ତି ଏମତି ଚାରି ଦିନ ଖାଲି ରଜରେ ସଜ ବାଜ ହବା ଏସବୁ ଭଲ ଲାଗେ ଗୋ ଟେ ଝିଅ ମାନଙ୍କର ଥାଏ ଆଉ ହଁ।
ହଁ କିଛି କାମ କରିବାକୁ ପଡିିନଥାଏ ବହୁତ
ହେ ନା ହ କାମ କରିବାକୁ ପଡିବନି ତାପରେ ବସୁମତୀ ସ୍ନାନ ପରେ ସମସ୍ତେ ନିଜ ନିଜ କ୍ଷେତ ବାଡିରେ କାମ କରନ୍ ନ୍ତି ଆଉ ଏମିତି କଦଳୀ ପଟୁକା ପିନ୍ଧିକି ଚାଲନ୍ତି।
ହଁ ସେଇଟା ମୁଁ ଆପଣଙ୍କୁ ଏବେ ପଚାରିଥାନ୍ତି ସେ କଦଳୀ ପଟୁଆ କି ମାନେ କେମିତି ବନାନ୍ତି କେମିତି କହିପାରିବେ ଆପଣ?
କଦଳୀ ପଟୁଅ ଏମତି ବନାନ୍ତି?
କେମିତି ମାନେ ସେଇଟା ପିନ୍ଧିଆର ଯୋଗ୍ୟ କେମିତି କରନ୍ତି?
ଏ ସେମିତି ସେଇ ଯୋଉ କଦ ସେଇମିତି ତ ମୁଁ ଭଲରେ ଜାଣିନି କେମିତି କଣ ପିନ୍ଧନ୍ତି ସେଇଠୁ ଆଣିକି କଣ ମାନେ ହେ ସେଇଟା ସେତେ ଭଲରେ ମୁଁ ଜାଣିନି।
ଆପଣ ପିନ୍ଧିଛନ୍ତି ନାଇଁ କେତେବେଳେ?
ନା ମୁଁ କେବେ ପିନ୍ଧିନି ମୁଁ ଚପଲ ହିଁ ପିନ୍ଧି ଦିଏ।
ବହୁତ ଭଲ।
ହଁ। ଆଉ ଆଉ କଣ କଣ ପାଳନ କରନ୍ତି?
ଆମ ପଟେ ଆଉ ଦଶହରା ପାଳନ କରାଯାଏ। ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ଆମର ବିଶ୍ୱ ପ୍ରସ ସିଦ୍ଧ କାହିଁ କୁଆଡୁ ଲୋକ ଆସନ୍ତି ଆମର ସେ ଲକ୍ଷ୍ମୀ ପୂଜା ଦେଖିବା ପାଇଁ।
ହଁ ଭଲ କଣ କଣ କରନ୍ତି ସେଇଠି?
ପୁରା ପୁରା ତେ ଏକ୍ ଏକୋଇଶି ଦିନି ବାଇଶି ଦିନି ଯାଏଁ ଆମର ଯାତ୍ରା ହୁଏ। ବୁରା ପୁରା ମାର୍କେଟ ରେ ଗୋଟା ଯାକ ଲାଇଟ୍ ସଜେଇ ଏଲା ସଜା ହେବ। ଭସାଣି ମେ ପୂଜା ମେଢ ଗୁଡିକ ପଡିବ ହଁ। ଲକ୍ସ୍ମି ଲକ୍ଷ୍ମୀ ଠାକୁରାଣୀ ଅ ଚା ସୁନା ମେଢ, ଚାନ୍ଦି ମେଢ ସବୁ ପ୍ରକାର ମେଢରେ ବିରାଜମାନ କରିବେ।
ହଁ।
ସେଇ ଗଜଲକ୍ସ୍ମୀ ପୂଜା କୁହା ଯାଏନା କା ମାର୍ଗଶିର ମାସର କେତେ ଦିନ ପରେ
ହଁ ହଁ ଗଜଲକ୍ଷ୍ମୀ ପୂଜା ପଡେ ବି। ଆଉ ଏପ ଏପଟେ ବି ଆମର ଦଶହରା ବହୁତ ଭଲରେ ପାଳନ କରାଯାଏ। ଦୁର୍ଗା ମାଙ୍କୁ ପୂଜା କରାଯାଏ। ଆଉ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିକି ଯାଆନ୍ତି ଦେଖବା ପାଇଁ ମେଢ଼। ଭଲ ଲାଗେ ସବୁ। ହୁଁ, ଆଉ ଆପଣଙ୍କ ଆଡେ କଣ କଣ ଜା ଯାତ୍ରା ହୁଏ କୋଉ କୋଉ ଯାତ୍ରା ଆପଣ ବୁଲି ଯାଇଛନ୍ତି।
ମୁଁ ତ ଏବେ ଯୋଉଠି ରହୁଛି ସେଇଠି ଯାହା ଯାତ୍ରା ହେଲେ ମୁଁ ସବୁ ଯାତ୍ରା ବୁଲିବାକୁ ପଳଉଛି।
ହଁ ଏମିତି ତ ସବୁଆଡେ ଆ ଶୀତ ଦିନ ହେଲେ ପଲ୍ଲଶ୍ରୀ ମେଳା, ମହୋତ୍ସବ ସବୁଆଡେ ହଉଛି। ସମସ୍ତେ ନିଜର ହସ୍ତତନ୍ତ୍ର, ଯାହା ଯାହା ସେମାନେ ମାଣ୍ଡିଆ ଖାଦ୍ୟ ହୋଉ ନୂଆ ନୂଆ ଶୈଳୀରେ ଯୋଉମାନେ ଯାହା ତିଆରି କରନ୍ତି ସବୁ ଆଣି ପ୍ରଦର୍ଶନ କରନ୍ତି। ମେଳାରେ।
ସେଇ ହସ୍ତତନ୍ତ୍ର ଜିନିଷ ଗୁଡାକ ତ ଆମର ବିଶ୍ଵ ପ୍ରସିଦ୍ଧ ହେଇଯାଇଛି। ସାରା ବିଶ୍ଵରେ ଆମକୁ ଜାଣୁଛନ୍ତି ସେ ହସ୍ତତନ୍ତ୍ର ପାଇଁ।
ହଁ, ସତ କଥା। ଆମର ଏବେ ପ୍ରଯୁକ୍ତି ବିଦ୍ୟା ହଉ, ସବୁ ପ୍ରଯୁକ୍ତି ବିଦ୍ୟା ହଉ, ହସ୍ତତନ୍ତ୍ର ହଉ, ସବୁଠୁ ଉନ୍ନତ ମାନର ହେଇଯାଇଛି।
ବିଦେଶୀ ମାନେ ଆସିଲେ ବି, ସେମାନେ ସେ ହସ୍ତତନ୍ତ ଜିନିଷ ଗୁଡିକୁ ପ୍ରଥମେ କିଣୁଛନ୍ତି। ତାପରେ ଆଉ ଯାହା। ଆଉ ସେଇଗୁଡାକ ବି ବହୁତ ଆ ଆକର୍ଷିତ ଏମିତି ସେମାନେ ବନଉଛନ୍ତି ଯେ କା କଳାକାର ମାନେ ଏତେ ଆକର୍ଷିତ ବନଉଛନ୍ତି ଯେ କି ଜଣେ ଦେଖୁ ଦେଖୁ ପ୍ରଥମ ନଜରରୁ ତାକୁ କିଣିବାକୁ ପସନ୍ଦ କରିବ।
ହଁ, ସତ କଥା କହିଲେ।
ମାନେ ସେମାନଙ୍କ ମନକୁ ଏତେ ସୁନ୍ଦର ସୁନ୍ଦର ଉପାୟ କୋଉଠୁ ଆସୁଛି କେଜାଣି। ପୁରା ଏତେ ଭଲରେ କରୁଛନ୍ତି।
ସେଇଟା ସବୁ ତାଙ୍କର ଜ୍ଞାନ ଆଉ ତାଙ୍କର ପୂର୍ବ ପିଢି ମାନଙ୍କର ଜ୍ଞାନ।
ହଁ।
କେହି ଶିଖିକି ମା ପେଟରୁ ଶିଖିକି ଆସି ନଥାନ୍ତି ନା, ସେମାନେ ଧୀରେ ଧୀରେ ନିଜର ବୁଦ୍ଧି ଲଗ ଲଗେଇକି କାର୍ଯ୍ୟ କରନ୍ତି, ଦେଖି ଦେଖି ଶିଖନ୍ତି।
ହଁ।
ପୂର୍ବ କାଳରେ ଥିଲା ଦେଖି ଦେଖି, ଶୁଣି ଶୁଣି ସବୁ ମନେରଖି ଦଉଥିଲେ।
ହଁ ନିବେଦ ଶୁଣୁଥିଲେ। ଶ୍ରୁ ନିବେଦ, ଶ୍ରୁତି ବୋଲି ସେଥିପାଇଁ କୁହାହୋଉଛି ଶୁଣୁଥିଲେ ବୋଲି।
ହଁ, କିନ୍ତୁ ଆମ ପିଢି କଣ କରୁଛି ଯେତେ ପଢ଼ିଲେ ବି, ଯେତେ ଶୁଣିଲେ ବି ମନେ ରହୁନି।
ଅ ସେମାନେ ଗୋଟେ ଥରେ ମନେ ରଖିଲାବେଳକୁ ଆମେ ବାରମ୍ବାର ପଢିଲେ ବି ଆମର ହଉନି।
ସେମାନେ ଏମିତି ପଢୁଥିଲେ ଯେ ଯୋଉ ପୁସ୍ତକର ପୃଷ୍ଠା ପଢିବେ ସେ ପୃଷ୍ଠା ଟାକୁ ଚିରି ଦେବେ।
ହଁ। ହଁ, ଆଉ ଆଜି କଣ କଣ ଖାଇଚନ୍ତି?
ଆଜି ଦି ପହରେ, ଖରା ବେଳେ ଭାତ, ଡାଲି ସନ୍ତୁଳା ଆଉ ଡାଲମା ଖାଇଥିଲୁ।
ହଁ ବଢିଆ। ଆପଣଙ୍କୁ ରୋଷେଇ କରିଆସେ?
ସେମିତି ଟିକେ ଟିକେ ଜଣା ଅଛି।
ହଁ ସନ୍ତୁଳା ତ ବହୁତ ବଢ଼ିଆ ମତେ ବି ବହୁତ ଭଲ ଲାଗେ ସନ୍ତୁଳା ଖାଇବାକୁ।
ସନ୍ତୁଳା କ ଆମର ଆଜି ହେଲା କଣ ପାଇଁ ନାଁ? ମ ଆମର ଏପଟେ ସବୁଜ ପନିପରିବା ଟିକେ ଅଧିକ ହୁଏ। ଆଉ ଆଜି ଦି ଦିନ ହେଲା ଲଗାତାର ବର୍ଷା ହଉଛି ଜୋରେ ବର୍ଷା ମୂଷଳ ଧାରାରେ ବର୍ଷା ହେଉଛି। ତ ମୁ ନୂଆ ନୂଆ ସତେଜ ପରିବା ପୁରା ବାହାରିଛି।
ହଁ ସତେଜ ପରିବା ବି ଦେହ ପାଇଁ ବହୁତ ଭଲ।
ହଁ।
ହୁଁ।
ଏଇଗୁଡ଼ା ତ ଖାଇଲେ ଆମ ଦେହ ପୁରା ସୁସ୍ଥ ରହିବ ଆଉ।
ହଁ ସବୁ ସୁସ୍ଥ ରହିବ। ଭଲ ବି ଡାଲମା କଣ ସନ୍ତୁଳା କଣ ଏଇଟା ଗୋଟେ ବହୁତ୍ ଭଲ ଭଲ ଖାଇବା।
ଆଜି ମୋର ଆମିଷ ଖାଇବାକୁ ଇଛା ହଉଥିଲା ମମି ମନେ ପକ ମାମା ମା ମନେ ପକେଇଦେଲା ଯେ ଆଜି ଶନିବାର ଆଜି ଘରେ ଆମିସ ଆସିବ ନାହିଁ।
ହଁ। କାଲି ଭଲରେ ଖାଇବେ ଆଉ ରବିବାରେ ଆମିଷ ବାର ଗୋଟେ ହେଇଥାଏ।
ହଁ। କାଲି ବି ଖାଇବନି କାଲି ଟିକେ ଯୋଜନା କରୁଛୁ ପୁରୀ ଯିବା ପାଇଁ। ଜଗା ଦର୍ଶନ କରିକି ଜଗାର ଡୋରି ଲାଗି ଯାଇଛି।
ହଁ ବହୁତ ବଢ଼ିଆ। ପୁରୀ ପୁରୀର ବି ପୁରୀର ବି ମନ୍ଦିରରେ କେତେ ଛପନ ଭୋଗ ଲାଗେ ସେଥିରେ ବି ତା ଡାଲମା ବି ଗୋ ଟେ ଅଛି।
ହଁ
ତ ସେଇଥିପାଇଁ ସବୁ ଓଡ଼ିଆ ଲୋକ କି କଣ ସମସ୍ତେ ପସନ୍ଦ କରନ୍ତି ବେଶୀ ଖାଇବା ପାଇଁ।
ସେଇ ମହାପ୍ରସାଦ ସେଇ ସପ ଅବଢ଼ା ଟିକେ ଖାଇବା ପାଇଁ ତ କାହିଁ କେତେ ଦୂର ଲୋକମାନେ ଧାଇଁ ଆସୁଛନ୍ତି ସେ ଜାଗା ପାଖୁକୁ।
ଦେଶ ବିଦେଶରୁ ଲୋକ ଆଶୁଛନ୍ତି।
ହଁ।
ଆଉ ସେମାନେ ଜଗନ୍ନା ଥଙ୍କର ଯାହା ଯାହା ଅଛି ତାକୁ ବି ଗ୍ରହଣ କରୁଛନ୍ତି। ଆଉ କେତେ ଜଣ ତ ଏଇଠି ଆସିକି ରହି ବିି ଯାଉଛନ୍ତି। ତାଙ୍କ ସଂକୀର୍ତ୍ତନ କରୁଛନ୍ତି ହଁ।
ଖାସ କରି ବିଦେଶୀ ମାନେ ଆସିକି ରହିଯାଉଛନ୍ତି ସବୁ।
ହଁ ବିଦେଶୀ ମାନେ।
ଆପଣ ଦେଖିବେ ଆମର ଆମର ଏବେ ସବୁ ସଂସ୍କୃତି ପରମ୍ପରାକୁୁ ବିଦେଶୀ ମାନେ ବି ନିଜର ଭାବେ ଆପଣେଇ ନେଲେଣି।
ହଁ ସେମାନେ ବି ବିଦେଶୀ ମାନେ ତାଙ୍କର ପୋଷାକ ଛାଡ଼ିକି ଆମର ଶାଢ଼ୀ ପିନ୍ଧୁଛନ୍ତି ବିଭିନ୍ନ ପ୍ରକାର ସମ୍ବଲପୁରୀ ଶାଢ଼ୀ ପାଟ ହଁ। ସେଇ ସବୁ ପିନ୍ଧୁ ଚନ୍ତୀ। ଏମିତିକି ବିଶ୍ଵରେ ମଧ୍ୟ ଆମର ଶାଢ଼ୀର ବି ମାନ୍ୟତା ବହୁତ ବଢ଼ିଗଲାଣି ସମସ୍ତେ ଆମ ଶାଢ଼ୀ ତାକୁ ହିଁ ଅଧିକ ଚାହୁଁଛନ୍ତି ଚାହିଦା ବଢ଼ିଯାଇଛି ଏବେ।
ଦେଶର ଚାହିଦା ବଢ଼ିଯାଇଛି।
ହଁ।
ଶସ୍ତା ମୂଲ୍ୟରେ ବହୁତ ଭଲ କ୍ଵାଲିଟିର ଶାଢ଼ୀ ମିଳିଯାଉଛି।
ହଁ। ଆଉ ସମସ୍ତେ ପସନ୍ଦ ବି କରୁଚନ୍ତି ଆମର, ଯାହା ଯାହା ସୌନ୍ଦର୍ଯ୍ୟମୟ ପ୍ରଣାଳୀ କୁ।
ହଁ।
ଆଉ ଆପଣ ସମ୍ବଲପୁରୀ ପୋଷାକ ପିନ୍ଧନ୍ତି?
ନାଇଁ, ମତେ ଆକ୍ଚୁଆଲି ଭଲ ଲାଗେନି, ଟିକେ ସେଗୁଡା ପିନ୍ଧିବା ପାଇଁ କେମ୍ କେମିତି କେମିତି ଗୋଟେ ଲାଗେ? ମୁଁ ଆଜି କେତେଳେ ଟ୍ରାଏ ବି କରିନି। ଗୋଟେ ଥର ଚେଷ୍ଟା କରିଥିଲି, କିନ୍ତୁ ଭଲ ଲାଗିଲାନି, ମୁଁ ଆଉ ପିନ୍ଧିଲିନି।
ଓ ହୋ, ହୋ। ହଁ, ମତେ କିନ୍ତୁ ଭଲ ଲାଗେ ପିନ୍ଧିବା ପାଇଁ। ମାନେ, ପୋଷାକ ଭଲ ଲାଗେ, ସେଇଟା ଖରା ଦିନରେ ପିନ୍ଧିଲେ ତ ଭଲ, ହଁ।
ଶୁଣିଚି, କେତେ ଜଣ ସାଙ୍ଗ କୁଅନ୍ତି? ଖରା ଦିନରେ, ଯା ସମ୍ବଲପୁରୀ କିଣିକି ଆଣେ ପିନ୍ଧେ।
ହଁ-ଅଁ ହଁ, ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ନା। ଆମେ କେତେ ଲୋକ ରହୁଚେ? ଆଉ
ଖ ଆପଣଙ୍କ ଦିନଟା ଆଜି କେମିତି ଥିଲା?
ହଁ, ଭଲ ଥିଲା। ଏଇଠି ପଢ଼ୁଥିଲି ଆସିକି ଟିକେ ବାହାରେ ବୁଲୁଚି ଏବେ ଆଉ। ବର୍ଷା ପାଗ‌ ଦେଇଚି ନା!
ବହୁତ ବଢ଼ିଆ! ବହୁତ ବଢିଆ! ପଢ଼ିବା ସହିତ ବୁଲିବା ଟିକେ ଦରକାର।
ହଁ, ମନ ଫୁର୍ତ୍ତି ରହିବ। ହୁଁ, ଆଉ ପୁଣି ଏମତି ପାଗ ସହିତ ତ ବଢିଆ ମଜା! ଟିକେ ବୁଲିଦେଲେ ପୁରା ମନ ସତେଜ୍।
ମନ ସତେଜ ହେଇଯିବ। ପୁଣି ପଢା଼ରେ ପୁରା-ଆ କି ଆକପ୍ ପଢ଼ାରେ କେନ୍ଦ୍ରୀଭୂତ ହେଇକି ରହିବେ।
ହଁ। ହଉ ଠିକ୍ ଅଛି। ଆପ୍ ହଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ୍ ହଁ ମତେ ବି ଭଲ ଲାଗିଲା। ମୁଁ ବି ନୂଆ ନୂଆ ଜିନିଷ ଜାଣିଲି।
ଆଜ୍ଞା, ଧନ୍ୟବାଦ। ଆଜ୍ଞା, ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ହ